ଓହୋ
ହଁ କଣ କରୁଛନ୍ତି କି ଆପଣ ମ୍ୟାଡ଼ାମ ଗୁଡ଼୍ ଇଭିନିଂ ଗୁଡ଼୍ ମର୍ଣ୍ଣିଂ।
ଭେରି ଗୁଡ଼୍ ମର୍ଣ୍ଣିଂ ଆପଣମାନେ ଏତେ ଜଲ୍ଦି ଫୋନ୍ କରିଦେଇଛନ୍ତି।
ନାଇଁ ମୋର ଟୋଟେ ମନେ ପଡ଼ିଲା ମୁଁ କହିଲି ମ୍ୟାଡ଼ାମକୁ ଗୋିକେ ଫୋନ କରି ଶୁଭ ସକାଳ ଜଣେଇଦେବି।
ଏ ସକାଳ ସକାଳୁ ପୁରା
ହଁ ତୁ ଫୋନ୍ କରିଦେଲି ନିଦ ଭାଙ୍ଗିଗଲା ବି। ଫୋନ୍ କରିଦେବା ମେଘଥା ହେଉଛି ଲାଇନ୍ ବି ନାହିଁ।
ଡ଼ିସଟାନ୍ସ ଡିସ୍ଟାନ୍ସ।
ଆପଣା ଉଠିଥିବା ସେଇଥିପାଇଁ ଫୋନ୍ କରିଦେଲି ଆଉ।
ହୁଁ।
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ।
ହଁ ଆଉ ଆପଣଙ୍କର କାଲି ସେ ଯୋଉ ଭୋଜିଟି ହେଇଥିଲା କଣ କେମିତି କଣ ସବୁ କଲେ ଏ ଯେଉଁ ମେଘ ହେଉଛି ଆଧରେ
ମେଘ ହଉଥିଲା କିନ୍ତୁ ଭୋଜି ଟା ଭଲରେ ଭଲରେ ହେଇଗଲା।
ଆଚ୍ଛା ମେଘ ମେଘ ହଉଥିଲା ଭଲରେ ଭଲରେ ପୁଣି କେମିତି ହେଲା?
ବର୍ଷା ହେଉଥିଲା କିନ୍ତୁ ଆମେ ଗୋଟେ ଘର ପାଖରେ ଗୋଟେ ପଡୋଶୀଙ୍କର ଘର ଭିତରେ ଟିକେ ଭୋଜି ଭୋଜି ର ଆୟୋଜନ କରିଦେଲୁ ଆଉ ଆଉ ଠିକ୍ ସମୟରେ ଖାଇବା ପିଇବା ସମୟରେ ବର୍ଷା ବି ଟିକେ ଛାଡ଼ିଗଲା। ଲୋକମାନେ ଆସି ଶାନ୍ତି ଶୃଙ୍ଖଳାର ସହିତ ଖାଇ ପିଇ ପଳେଇଲେ ଘରକୁ ଆଉ।
ଆଚ୍ଛା।
ହଁ।
ଯାହା ହଉ ଗୋଟେ ମାନେ ଦିନ ମାନ ମେଘ ହେଲା ଯାହା ଖାଇବା ଟାଇମ ରେ ଦି ଘଣ୍ଟା ଦେଢ଼ ଘଣ୍ଟା ଛାଡ଼ିଗଲା ଦି ଘଣ୍ଟା ଖଣ୍ଡେ।
ହଁ।
ଲୋକମାନେ ଶାନ୍ତିରେ ଖାଇଲେ ଆଉ ନା କଣ?
ହଁ।
ଓଁ ହୋ।
ଆଉ ଆପଣଙ୍କର କାଲି କଉଁଠି ବାହାଘର ଫା ଘର ଥିବ ଭୋଜି ଥିବ ନା। କଣ ହେଲା କି?
କାଲି ରବିବାରେ।
ହଁ।
କାଲି କାଲି ପ୍ରାୟତଃ ଆମ ଗାଁରେ ନାହିଁ କାଲି ବାହାଘର ଭୋଜି। ଆ ଯାହା ଥିଲା ଶୁକ୍ରବାର ସବୁ ହେଇଯାଇଛି ର ଶୁକ୍ରବାର ବୁଧବାର।
ଓହୋ।
କାଲି ରବିବାରକୁ ଆଉ କେହି ରଖିନାହାନ୍ତି। କାହିଁକିନା ଆମର ଲାଷ୍ଟ ଡେଟ୍ ଥିଲା ନା ବାହାଘରର ଏକ ତାରିଖ ଏ ଯେଉଁ ଆମର ହୁଁ କେତେ ତାରିଖ ଏକ ତାରିଖ ଥିଲା।
ହଁ ଏକ ତାରିଖରେ ତ ବାହାଘର ବି ଥିଲା ବାର ତାରିଖ ଯାଇକି ବି ବାହାଘର ଅଛି।
ବାର ନୁହଁ ପନ୍ଦର।
ହଁ ହେଇଥିବ ଆଉ।
ବାର କି ପନ୍ଦର ଏମିତି କଣ ଅଛି ଆଉ ଲାଷ୍ଟ ଡେଟ୍ ଆଉ। ହଁ ନାଇଁ ଆମର ଆମ ଗାଁରେ ଭୋଜି ନାହିଁ ଆଉ ରବିବାରକୁ ସବୁ ସରି ଯାଇଛି।
ଆଉ ଆପଣ ବର୍ତ୍ତମାନ ନିଦରୁ ଉଠି ପଡିଛନ୍ତି ନା ନାହିଁ ଆପଣ ନିଦଟା ପୁରା କମ୍ପ୍ଲିଟ୍ ହେଇନି।
ନା ସେମିତି ଆଉ।
ଆପଣ ଆଡେ ବର୍ଷା କେମିତି ହଉଛି ଲଘୁଚାପ ବର୍ଷା?
ହଁ ବର୍ଷା ତ ହବା ଆବଶ୍ୟକୀୟ ଆଉ ବର୍ଷା ଦରକାର ଆଉ ବର୍ଷା ହେଲେ ସିନା ଲୋକମାନେ ଚାଷ ଚାଷବାସ କରିବେ। ଯଦି ବର୍ଷା ନହବ ଲୋକମାନେ ଚାଷୀମାନେ ଚାଷ କରିବେ କେମିତି?
ବର୍ଷା ହେବା ଦ୍ୱାରା ହ।
ହୁଁ କୁହନ୍ତୁ।
ବର୍ଷା ହେବା ଦ୍ୱାରା ଲୋକମାନେ କଣ କେଉଁ ପ୍ରକାର ସବୁ ଉପକୃତ ହେଉଛନ୍ତି ଟିକେ କହିଲେ?
ଶୁଣନ୍ତୁ ଆମର ଋତୁକାଳୀନ ବର୍ଷା। ଋତୁ ଅନୁସାରେ ବର୍ଷା ଯେମିତି କିି ଶୀତ ଋତୁରେ ଶୀତ। ଖରା ଖରା ଋତୁରେ ଖରା ଗ୍ରୀଷ୍ମ ଋତୁରେ ଖରା। ଏବଂ ବର୍ଷା ଋତୁରେ ବର୍ଷା ହେବା ନିତ୍ୟାନ୍ତ ଆବଶ୍ୟକୀୟ। ନ ହେଲେ ଆମ ହାଲୋ।
ଆଜ୍ଞା।
ହଁ ନହେଲେ ମାନେ ଆମର ଚାଷୀ ମାନେ ବହୁତ୍ ହଇରାଣ ହେଇଯିବେ ବହୁ ପ୍ରକାର। ଆମର କେନାଲ ଏରିଆରେ କେନାଲ ପାଣି ଆଣିଲେ ମଧ୍ୟ ଆମର ଉପର ବର୍ଷା ବା ବର୍ଷା ପାଣି ନିତ୍ୟାନ୍ତ ଆବଶ୍ୟକ। କେବଳ କେନାଲ୍ ପାଣିରେ ଧାନ ହେବନି ଆମର ବର୍ଷା ହେବା ଆବଶ୍ୟକୀୟ। ବୁଝିପାରୁଛନ୍ତି ନା ଆପଣ ଚାଷୀମାନେ ନ ହେଲେ ଚାଷୀମାନେ ନହେଲେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବେ।
ତାପରେ ଏଇ ଯେଉଁ ବହୁତ ମାତ୍ରାରେ ଯୋଉ ହେଇଥିଲା କଣ ଆ ପୂର୍ବରୁ ଆମର ଜ୍ୟେଷ୍ଠ ମାସ ତ ବୈଶାଖ ମାସ ଏଥିରେ ପ୍ରବଳ ବି ଖରା ହେଇଯାଇଛି। ତ ଏତେ ଅଧିକ ଟେମ୍ପରେଚର ହେଲା ମାନେ ବି ପୁରା ପୃଥିଵୀ ପୁରା ଗରମର ଭାର ସହି ତେଲିଆ ରହିଯିବ କିନ୍ତୁ ବର୍ଷା ହେଲେ ପୃଥିବୀ ଟିକେ ଭାରସ୍ୟାମ ତାର କମିଯିବ। ବା ଖରାର ପ୍ରକୋପ ବି ଟିକେ କମିବ ନାହିଁ। ବାଲାନ୍ସ ୱେ ରେ ଆସିବ।
ହଁ ନାଇଁ ଆପଣ ଯୋଉଟା କହିଲେ ଠିକ୍ କଥା। ଏଠି ମେଘ ବି ଆମର ମେଘ ବି ହବା ଆବଶ୍ୟକିୟ। ଆଉ ଆପଣ କୁହନ୍ତୁ ଆପଣ କାଲି କଣ ଆପଣ ଭୋଜିର ରୋଷେଇବାସ ସବୁ ହେଇଥିଲା ଭଲ ମନ୍ଦ।
ଆମର କାଲି ଭୋଜିରେ ଏଇ ବର୍ଷା ପ୍ରବଳ ଯୋଗୁ
ଆଉ କିଛି ଆଇଟମ ଗୁଡ଼ା କିଛି ସ୍କିପ୍ କରାଗଲା ବା କିଛି ଆଇଟମ୍ ବନ୍ଦ କରାଗଲା ଭାତ, ଅରୁଆ ଭାତ, ଆଉ ଟିକେ ହରଡ ଡାଲି। ଆଉ ଗୋଟେ ସବୁ ପନିପରିବା ପଡିକି ଝୁଡଙ୍ଗ, କଦଳୀ, ଆଳୁ ଯୋଉ ବିନ ବିନ୍ ଛୁଁ ଆଉ ପୋଟଳ, ବାଇଗଣ ଟମାଟୋ, ଫୁଲକୋବି, ଗାଜର, ବିଟ୍। କାବୁଲଶୋଲା ଆଉ କଣ ପଡ଼ିଥିଲା ମାଟିଆଳୁ
ହଁ, ବାଦାମ, ବଡ଼ି ଏଇସବୁ ପଡ଼ିକି ଗୋଟେ ଭଲ ମିକ୍ସଚର୍ ଟେ ହେଇଥିଲା। ଆଉ ତାସହିତ ହଁ। ଆଉ ଗୋଟେ ଖଟା ହେଇଥିଲା, ଖଟା ଆମ୍ବୁଲ ଖ ଖଟା ତା ସହିତ ଟିକେ ପାସ୍ ଆଉ ଆପଣଙ୍କୁ ଖଟା ଖାଇବାକୁ ଭଲ ଲାଗେ?
ନାଇଁ ଆଜ୍ଞା ମୋର ସେମିତି ଖଟା ଆମ୍ବୁଲୁ ମତେ ଏତେ ପସନ୍ଦ ନୁହଁ।
ହଁ।
ନର୍ମାଲି ଯୋଉଠି ଯେତିକି ଆବଶ୍ୟକୟ ନାହିଁତ ମୁଁ ଖଟାରେ ଭୋଜିି ଖା ଖଟା ଆଣେ ପ୍ରାୟତଃ ଆଣେ ନା କୋଉଠି ଆଣେ। ଖଟା ପ୍ରତି ମୋର ଏତେ ଇଏ ନୁହଁ ଆଉ। ପ୍ରାୟତଃ ମୁଁ ଖଟା ଖାଏନା ଆଣେ ଅଳ୍ପ ଟିକେ ପାଟିରେ ମାରିଦିଏ ଆଉ।
ପୁଅ ପିଲାଙ୍କୁ ଟିକେ ଭଲ ଲାଗେ ଯୋଉ କଣ ପାସ୍।
ନା ପାସ୍ ଏମିତି ମୋର କିଛି ନାହିଁ ପାସ୍। ନର୍ମାଲି ହାଲକା ଖାଏ ଆପଣ ତ ଜାଣିଥିବେ ଆଜିକାଲି ସବୁ ଡାଇବେଟିସ୍। ସଂକ୍ରମଣ ହିସାବରେ ମାଡ଼ି ଚାଲିଛି ସେଥିପାଇଁ ଯେତେ ଆମେ ସଚେତନ ରହିବା ହେତି ବି ଆମକୁ ଭଲ। ମିଠାମିଠି ଠୁ ଯେତେ ଦୂରେଇ ରହିବା। ଯେତିକି ଆବଶ୍ୟକ ସେତ କି ଖାଇବା। ଏଇନା ଯଦି ଆମେ ଆବଶ୍ୟକଠୁ ଅଧିକା ଖାଇଦବା ଆଗକୁ ଆମେ ଟୋଟାଲି ବନ୍ଦ ହେଇପାରିବ ବୁଝିପାରୁଛନ୍ତି ନା ଆପଣ?
ହଁ।
ହଁ ଏବେ ଯଦି ଆମେ ଜଗିରଖି ଚଳିବା। ତାହେଲେ ଆମେ ଆଗକୁ ଆମେ ସେ ଆଗକୁ ଆମର କିଛି ଅସୁବିଧା ହବନି ବୁଝିପାରୁଛ ନା ଆପଣ। ଯଦି ଏମେ ଆଜ୍ଞା ଏ ଆ ଏ ଆ ଆମେ ଏବେ ଜଗିବାନି। ତାହେଲେ ଆମକୁ ଆଗକୁ ହଇରାଣ ହେବାର ବା ଅସୁବିଧା ହେବାର ସମ୍ମୁଖୀନ ରହିବ। ଆସ ତ ରହିବ ଅସୁବିଧା ହେବାର। ଡାଇବେଟିସ୍ ଭଳି ରୋଗ ବା ଦେହରେ ଦେଖାଦେବ।
ହୁଁ।
ଯେହେତୁ ଆମପଣ ବି ସଚେତନ ରୁହନ୍ତୁ ଯେତେ ଆମେ ସଚେତନ ରହିବା ଆମ ପ୍ରତି ସେତେ ଭଲ।
ହୁଁ।
ଆପଣ ବେଶୀ ମିଠା ମିଠି ଖାଉଛନ୍ତି କି?
ମୁଁ ତ ଆଗରୁ ଏମି ମିଠା ମିଠି କି ଏତେ ଭଲ ପାଏନା। ମିଠା ମିଠି ଜିନିଷ ମୋର ଟିକେ ମିଠା ମିଠି ଖାଇବା କମ୍।
ହଁ।
ତଥାପି ମୁଁ ବା ମାନେ ଯେତେବେଳେ ଅନମାରେଡ଼ ଥିଲି ଟୋଟାଲ୍ ମିଠା ମିଠି ଖାଏନା। ଏବେ ଟିକେ ଟିକେ ଖାଇଲିଣି କିନ୍ତୁ ଏତେ ମୋର ମିଠା ଏତେ ପସନ୍ଦ ନୁହେଁ।
ହଁ ନାଇଁ ପସନ୍ଦ ନୁହଁ ଯେତିକି ଆବଶ୍ୟକୀୟ ବି ଆପଣ ସେତିକି ଖାଆନ୍ତୁ। ବେଶୀ ବି ଟୋଟାଲ ନ ଖାଇଲେ ବି ଭଲ ନୁହଁ। ବେଶୀ ଖାଇବେ ନି ଆଣ୍ଡା ଯେତିକି ଦରକାର ସେତିକି ଖାଇବେ ଆଉ। ଯଦି ନ ଖାଇବେ ଆପ ଯଦି ନ ଖାଇବେ ଟୋଟାଲି ଆପଣ ଡାଇବେଟିସ୍ ବି ଆପଣ ଲୋ ହେଇପାରେ।
ନାଇଁ ନାଇଁ ମିଠା ନ ଖାଇଲେ ଡାଇବେଟିସ୍ ଲୋ ହବନି। ଡାଇବେଟିସଟା ହେଉଛି କଣ ଆମ ବଡ଼ିରେ ସମସ୍ତଙ୍କ ବଡ଼ିରେ ଶର୍କରା ଅଛି। ମାନେ ଆମେ ଯେଉଁଟା କହୁଛୁ ଗ୍ଲୁକୋଜ୍ ହର୍ମୋନ୍ଟା ମାନେ ସମସ୍ତଙ୍କ ବଡ଼ିରେ ଅଛି। ସେଇଟା ସମସ୍ତଙ୍କ ବଡ଼ିରେ ବାଲାନ୍ସ ହୋଇକି ଥାଏ। କେବଳ କଣ ଆମର ମିଠାରୁ ହିଁ ମିଳୁଛି କି ସେଇ ସର୍କରାଟା ସେଟା ସବୁ ଆମେ ଯେଉଁ ଡେଲି ଖାଉଛୁ ଭାତ ଭାତରେ ପ୍ରଚୁର ପରିମାଣରେ ଥାଏ ଶର୍କରା। ଆଉ ରୁଟି ରୁଟିରେ ଟିକେ କମ ଥାଏ। ତା ସହିତ ଆଳୁରେ ବହୁତ ଥାଏ। ମାଟି ତଳ ଜିନିଷ ସ ଯେତେକ ଗାଜର, ବିଟ୍, ପିଆଜ ରସୁଣ, ଆଳୁ ଏଇଗୁଡ଼ାକରେ ସବୁ ବହୁତ ପରିମାଣରେ ଥାଏ ସର୍କରା। ଏଇଗୁଡ଼ାକୁ ବି ଅଧିକ ମାତ୍ରାରେ ଖାଇଲେ ଡାଇବେଟିସ୍ ହେବ। ଆଉ ଯୋଉଟା ଚିନି କହୁଛ ପ୍ର ଆଖୁ ସେଇଟା ହଉଛି ଗୋଟେ କଣ ସେ ଯେଉଁ ଗୁଡ଼ ବା ଚିନି ଯେଉଁ ହେଉଛି। ସେଇଟା ହେଉଛି ଉପର ଅଂଶ ଯେଉଁଟା ଆମର କଣ ପ୍ଲାଣ୍ଟର ସେଇଟାରେ ଥାଏ ବି ଅଧିକ ସର୍କରା। ଏଇଗୁଡା ସବୁ ଏଇ ସବୁ ଜିନିଷ ତ ଅଧିକ ମାତ୍ରାରେ ଖାଇଲେ ଡାଇବେଟିସ୍ ହବ। ସବୁ କଣ୍ଟ୍ରୋଲ୍ କରିବା ଏଇ ସବୁ ଜିନିଷ କଣ ଆମେ ଭାତ ଟା ଡେଲି ଖାଉଛେ। ଏଇଟାକୁ ଆମେ ସ୍କିପ୍ କରିପାରିବାନି। ଆଳୁଟା ବି ଆମେ ଡେଲି ଖାଉଛେ ତେଣୁ ଏଇଟାକୁ ଏବେ ଆମେ ବନ୍ଦ କରିପାରିବାନି ଯେହେତୁ ଚିନିଟା ଚିନି ଟା ଟିକେ କମ ଖାଇଲେ ବି ଚଳିବ, ସେଥି ଯୋଗୁଁ ସମସ୍ତେ କି ଚିନି ଟା ବାରଣ କରନ୍ତି ମିଠା ଯିନିଷ ଆଉ ମିଠା ଜିନିଷକୁ ଟିକେ ସବୁବେଳେ ପାଇଁ ଜଗିବାକୁ ଚେଷ୍ଟା କରନ୍ତି, କାରଣ ଭାତଟା ତ ଆମେ ବନ୍ଦ କରି ରହିପାରିବା ନିନା। ତିନି ଟାଇମ୍ ଭାତ ନ ଖାଇଲେ ବି ଆମର ହବନି।
ତ ଆମର ଯେହେତୁ ଓଡ଼ିଆ ଆମର ପ୍ରାଧାନ୍ୟ ଖାଦ୍ୟ ହେଲା ଭାତ।
ହୁଁ।
ଭାତ ମିନା ଆମ ଜିବ ଆମ ଜୀବନ ଅଧୁରା।
ହଁ ଜଣେ ଯଦି ବି ଟୋଟାଲ ଚିନି ନ ଖାଇକିରି ବି ସବୁ ପରିବା ବି ଯୋଉ ଏଇସବୁ ଜିନିଷ ବି ଖାଇବ ତାଙ୍କ ଦେହରେ ବି ମଧ୍ୟ ଡାଇବେଟିସ୍ ହେବାର ସମ୍ଭାବନା ଅଛି।
ଆମେ ଓଡ଼ିଆ ଆମର ପଖାଳ ତ ଆମର ମୁଖ୍ୟ ଖାଦ୍ୟ। ଆମ ଓଡ଼ିଆ ଓଡ଼ିଶାରେ ଆମର ପଖାଳ ଦିବସ ବୋଲି ଗୋଟେ ଦିନ ପାଳନ ମଧ୍ୟ ହୁଏ। ଆପଣଏଟା ଜାଣିଥିବେ।
ହଁ।
ହଁ। ଛୁଙ୍କ ପଖାଳ ଗୋଟେ ଥର ଖାଏ କରି ଖାଆନ୍ତୁ ଆଜ୍ଞା ବହୁତ ଭଲ ଲାଗିବ। ଦହି ଛୁଙ୍କ ପଖାଳ। ହଁ।
ଆଉ
ଆଉ ମେଘ ତ ଲାଗି ରହିଛି ଆଉ ଆପଣଙ୍କ ଆଡେ ହଉଛି ନା?
ଆମ ଆଡ଼େ ଏଇ ଲଘୁଚାପ ପ୍ରଭାବରୁ ବର୍ଷା ସବୁଆଡ଼େ ବର୍ତ୍ତମାନ ହଉଛି। କୋଉଠି ଟିକେ ଯଦି କମ ପରିମାଣରେ କୋଉଠି ଅଧିକ କିନ୍ତୁ ବର୍ଷା ଟା ସବୁଆଡେ କମ ନେବେ ବର୍ତ୍ତମାନ ସୁଦ୍ଧା ବି ବର୍ଷା ଜାରି ରହିଛି।
ଆଛା ଆଚ୍ଛା ବର୍ଷାଠେ ରାତି ଯା କଁ ଆଜ୍ଞା ହେଉଛି ବୋଧେ?
ରାତି ସାରା ବର୍ଷା ହଉଛି ଘଡ଼ଘଡ଼ି ବିଜୁଳି ତା ସହିତ ବର୍ଷା। ଘଡଘଡି ବିଜୁଳି ଟିକେ କମିଯାଇଥିଲା ବର୍ତ୍ତମାନ କଣ ପୁଣି ଘଡଘଡି ବିଜୁଳି ଦେଖାଦେଲାଣି।
ଆଜ୍ଞା ଆଜ୍ଞା ସମୟ ହେଇଗଲାଣି ଆଜ୍ଞା। ମୁଁ ରଖୁଛି ଆଜ୍ଞା ଆପଣଙ୍କୁ ଧନ୍ୟବାଦ ମୋ ସହିତ କଥା ହେଇଥିବାରୁ।
ଆପଣ ଙ୍କୁ ବି।